କଣ କରୁଛ
ବଇଚି
ଛୁ କଣ ପାଇଁ?
କଣ
ପାଠ ପଢୁନୁ କି?
ହଁ ଆ ଯାଇଚନ୍ତି କୁଆଡେ ଗୋଟେ ହାଟକୁ ତ।
ହୁଁ
ବଇଚି ଆଉ
ହଁ ବାପା ହାଟ ଯାଇଚନ୍ତି ଯାଇଁ ଆଣିବେ ଏଇଖିନା ଆଉ ଚାଉମିନ ରୋଲ ଖାଇବ ଆଉ।
ଚିଲି ଚିକେନ ଆଉ କାଇଁ ଆଣିବେ।
ହଁ
ହୁଁ।
ଚିଲ୍ଲି ଚିକେନ ହେଇଛି ନାନ୍ ନେଇ ଆସ ଖାଇବ।
ହୁଁ ନା ମୋ ନାନ୍ ଖାଇ
ଆଉ। ଚିଲି ଚିକେନ୍ କାଇଁ କଲୁ ଚିକେନ ପପ୍ କର୍ଣ୍ଣ କରି ଖାଇଦେଲୁନି।
ଆଁ
ମୁଁ ଚିଲ୍ଲି ଚିକେନ୍ କାଇଁ କଲୁ ଚିକେନ ପପ୍ କର୍ଣ୍ଣ କରି ଖାଇଦେଲୁନି।
ସେଟା କେମତି ହଏ
ଚିକେନ ପପ୍ କର୍ଣ୍ଣ ସିଖିନୁ ଚିକେନ ଯେମିତି ମ୍ୟାରିନେଟ୍ ହବା କଥା ହବ ମାନେ ଚିକେନ ରେ ଅଦା ରସୁଣ ପେଷ୍ଟ ପକେଇଦବୁ। ନ କେଇଲେ ବି ଚଳିବ ଆଉ ସବୁ ଗୁଣ୍ଡ ମସଲା ପକେଇବୁ ହଳଦୀଗୁଣ୍ଡ ଜିଗାଗୁଣ୍ଡ ଲାଙ୍କ ଙ୍କା ଗୁଣ୍ଡ ଲୁଣ ଆଉ ଚିକେନ ମସଲା ଗରମ ମସଲା ଏକାଥରେ ପକେଇଦବୁ ଆଣ୍ଡା ଗୋଟେ ପକେଇ ଗୋଳେଇ ଦବୁ। ଗୋଳେଇକି ତାକୁ କଂ କରିବୁ ଫ୍ରିଜ୍ ରେ ରଖିଦବୁ କିଛ୍ ସମ। ରଖିଦବୁ ତାପ୍ରେ ଆଣିକି କନ୍ଫର୍ଟ ପକେଇବି ଗଳେଇବ।
ହୁଁ।
ତାପରେ ମଇଦା ଗୋଟେ ଜାଗାରେ କାଢିବୁ। ଆଉ ଥଣ୍ଡା ପାଣି ବରଫ୍ ପକେଇକି ଥଣ୍ଡା ପାଣି ଆଣି କାଢିବୁ। ତାକୁ କଣ କରିବୁ ବରଫ୍ ଯୋଉ ପାଣି ରଖିଥିବୁ ଚିକେନ୍ କୁ ସେଥିରେ ବୁଡେଇବୁ ମଇଦାରେ ପକେଇବୁ। ପୁଣି ସେ ବରଫ୍ରୁ ପକେଇବୁ ମଇଦାରେ ପକେଇବୁ ତାକୁ ଝାଡି ଦବୁ। ଝାଡି ଦବୁ ସେଟା ଗୋଟେ ମାନେ ପପ୍ କର୍ଣ୍ଣ ସେଫ୍ ଆସିଯିବ ଆଉ। ତାକୁ ଛାଣିବୁ ଖାଇବୁ ବଢିଆ ଲାଗିବ। ହୁଁ କଣ କହିଲୁ। ହାଲୋ। କରିକ୍ ଖାଇବୁ। ମୁଁ ଖାଇ